ହୋଉ।
ହ୍ୟାଲୋ ହ୍ୟାଲୋ। ବନ୍ଧୁ କୋଉ କଣ କରୁଛନ୍ତି?
ଏଇ ଗାଁ ରେ ଗୋଟେ ନିମନ୍ତ୍ରଣ ଥିଲା, ଖାଇକି ଆସି ବସିଛି ଆଉ। ଗରମ ତ ହଉଛି ବିଦ୍ୟୁତ ନାହିଁ ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଚାଲିଗଲେ ତାଙ୍କର ଆଜି ଏକାଦଶ। ଥିଲା ଆଉ।
ଠିକ କଥା ତାହେଲେ
ଆଜ୍ଞା।
ହଉ ଦେହ ପା ଭଲ ଅଛି?
ହଁ ଦେହପା ଠିକ ଠାକ ଅଛି ଆଉ କଣ। କରିଆ ବୟସ ତ ହେଲାଣି ଆଉ।
ଓହ ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସବୁ ଠିକ ଠାକ୍ ଅଛନ୍ତି। ଆପଣଙ୍କ ଖବର କୁହନ୍ତୁ ବୁନ୍ଧୁ?
ମୁଁ ତ ଭଲ ଆଉ। ସେମିତି ଦୁଃଖେ ସୁଖେ ଚାଲିଛି ଆଉ କଣ କରିବା।
ଆଚ୍ଛା ଆଚ୍ଛା ଗାଁ ରେ ସବୁ କେମିତି କଣ ଚାଲିଛି?
ଗାଁରେ ସବୁ ଭଲ ଚାଲିଛି ଆଉ ଆଉ ଏଇ ଗାଁ ତ ଯୋଉ ରାସ୍ତା ହାତ ଟିକେ ଆସୁ ଆସୁ ପଡିି ଯାଇଥିଲି ସେଇ ଯୋଉ ମୁଁ କହୁଛି ଆଉ।
କେମିତି ପଡିଲେ ଆପଣ?
ଏଇ ରାସ୍ତା ଏଇ ପାଣି ଜମିଛି। ସେଇ ଯୋଗୁଁ ଖସିଗଲା ଗୋଡଟା ପଡିଗଲି ଆଉ।
ସାଇକେଲରେ ଆସିଥିଲି।
ନଁ ଚାଲି ଚାଲି ଆସିଲି।
ଆଚ୍ଛା ଚାଲି ଚାଲି ଆସି ଆପଣ ପଡିଗଲେ?
ହଁ ପଡ଼ିଗଲି।
ଆଛା ରାସ୍ତା ବହୁତ କଦର୍ଯ୍ୟ ତାହେଲେ
ନା କଦଯ୍ୟ ମାନେ ଚ ଚଳନୀୟ ଯେତିକି ଅଛି। ଆଉ ବନ୍ଧୁତ ନାଇଁ ପକା ରାସ୍ତା କିଛି ବି କଚ୍ଚା ଅଛି ହେଇ ହବ ଆଗକୁ ଆଉ। ଆଉ ଆପଣ ଘର ଆଉ ଶୁଣ ଆମ ତ ଅଛି ଚଳ ହେଇଯିବ। ଆଉ ଆପଣଙ୍କ ଘର ପାଖରେ ଯୋଉ ରାସ୍ତାଟା ଅ ସେଇ ଯୋଉ ପାଣି ଟା ଜମିଛି। ସେଇଟା କଣ ହେଇଚି? ବ୍ୟବସ୍ଥା ହେଲାଣି
ନାଇଁ କଥା କଣ କି ବନ୍ଧୁ ଆମ ଘର ପାଖରେ ପାଣି ଚାଲୁନି ସେଠି କେତେ ଜଣ ଭଦ୍ର ବ୍ୟ କ୍ତି ମାନେ ଜାଣିକି ତାଙ୍କର ପାଇଖିନା ଜଳକୁ ସେଇପଟେ ଛାଡୁଛନ୍ତି।
ଓ ଆପଣ ତଳେ ଛାଡୁ ନାହାଁନ୍ତି।
ଛାଡ଼ୁଚି ଆଛା। ନାଇଁ ବନ୍ଧୁ କ କଥା କଣ କି? ସେପଟେ ଯେତେବେଳେ ଛାଡୁଛନ୍ତି ସମସ୍ତେ ତ ଆମର ଆଉ କିଛି ଉପାୟ ନାହିଁ ବନ୍ଧୁ ନିଷ୍କାସନ ହବା ପାଇଁ ମଇଳା ଜଳ।
ହଁ ସେଟା ବି ସତ କଥା ହଁ ସମ ଆରେ ସମସ୍ତେ ମିଶି ଗୋଟେ ସମାଧାନ ଆଣିଲେ ହୁଅନ୍ତାନି?
ହଁ ହୁଅନ୍ତା ଯେ କିନ୍ତୁ ଲୋକ ଏକତ୍ରିତ ହବା ଦରକାର ପୁଣି ଆମେ କହି କହି ଥକିଲୁଣୁ ପାଞ୍ଚ ଲୋକ ସିନା ଏକ ହେଲେ ଗୋଟେ କାମଟା ହବ। ଆଉ ତ ହଉନି ନା। ଆମେ ବସିଲା ଠୁ ଆଉ ଜଣେ ମନା କି ମୁଁ ମୋ ଦୂଷିତ ଜଳ ଛାଡୁଛି ଲଡ଼ୁକୁ ତୁ ବି ଛାଡ଼େ। ତା ମାନେ ହେଲା ଏକଲା ବନ୍ଧୁ ଆଉ କଣ? ସିଧାସଳଖ ଭାବେ ସେମାନେ କହୁନାହାନ୍ତି। କି କଣ ଏହାର ସମାଧାନ କରାଯିବ? ପଛରେ ଭାବୁଛନ୍ତି ଆଉ ଆପଣ ତ ବୁଝିପାରୁଛନ୍ତି ଆଉ ମୁଁ କଣ କହିବି?
ତାର କିଛି ସମାଧାନ କାଢ଼ିବା ଆଗକୁ କଣ?
ସମାଧାନ ଅଛି ସମାଧାନ ଅଛି ବନ୍ଧୁ ସମାଧାନ ଅଛି। ଆମେ ଏଠି ପାଞ୍ଚ ଜଣ ମିଶିଲେ କିନ୍ତୁ ସେ ଯୋଉ ଆଗକୁ ଯୋଉ ଘର ଗୁଡା ସବୁ ରହିଲା ବ ବଡ଼ ବଡ଼ ଲୋକମାନଙ୍କର ଘର। ସେମାନେ ଛାଡ଼ୁନାହାଁନ୍ତି ସେପଟେ ପାଣି। ସେ କହିଲେ ଏପଟେ ପାଣି ଯିବନହିଁ ଆପଣଙ୍କ ପାଣି ଆପଣ ଜାଗାରେ ହିଁ ରହିବ ସେଇଟା। କଣ ବନ୍ଧୁ ଏଟାଗୋଟେ କଥା।
ନାଇଁ ଏଟା ଠିକ ଜଳ ନୁହଁ ହଁ ତାର ରାସ୍ତାରେ ଯୋଉ ଆଡେ ଗ ଗରାଣିଆ ଥିବ ସେ ସେଇଆଡେ ହିଁ ପାଣି ଗଡିବ ତା ମାନେ ତାମେ ତାକୁ। କିି ରୋକିବା।
ନାଇଁ ସିଏ କଣ କରୁଛନ୍ତି ନା ଯେହେତୁ ତାଙ୍କ ପାଖରେ ଶକ୍ତି ଅଛି ସେ ତାଙ୍କର ଶକ୍ତିର ଦୁରୁପଯୋଗ କରୁଛନ୍ତି ଆଉ କହୁଛନ୍ତି। ଏପଟେ ପାଣି ଆମେ ଛାଡିବୁ ନାହିଁ। ତାଙ୍କ ରାସ୍ତା ସେଠି ଉଛା କରିଦେଲେ ଆମେ ଯେହେତୁ ଟିକେ ତଳେ ଅଛୁ ତ। ଯାହା ବି ହେଲେ ପାଣି ଆଜ୍ଞା ଜମିକି। ନା
ଆଛା ଶୁଣନ୍ତୁ ଆପଣ ଆଗେ ସୁରକ୍ଷିତ ରୁହନ୍ତୁ ଆପଣ ଆଗେ ନିଜ ପାଣିକି ନ ଛାଣନ୍ତୁ କେମିତି ବ୍ୟବସ୍ଥା କରନ୍ତୁ ଗୋଟେ ଗାଡ।
ହଁ ବନ୍ଧୁ ମୁଁ ବୁଝୁଛି ଯେ କିନ୍ତୁ ଆଉ କିଛି ଉପାୟ ନାହିଁ ପାଣି ନ।
ଓ ସେ ସରକାରକୁ ଜଣେଇଲେଣି ଏଇଭଳିଆ ହଉଛି ଆପଣଙ୍କ ଘର।
ହଁ ମୁଁ ଲେଖିଲିଣି ଅନେକ ଦରଖାସ୍ତ ଆମର ଏ ଇଣ୍ଟରନେଟ୍ ଦ୍୍ୱାରା ସାଧାରଣତଃ ଜନତାମାନଙ୍କୁ ଜଣାଇବା ପାଇଁ ବହୁତ ଜିନିଷ ଆମେ ଅବଗତ କରାଉଛୁ କିନ୍ତୁ ବନ୍ଧୁ ଆଜିକା ଯୁଗରେ ଦେଖନ୍ତୁ ଚୋର ହେଲା ସିଏ ଯିଏ ଧରା। କହିଲା ଚୋରି ସମସ୍ତେ କରୁଛନ୍ତି ବନ୍ଧୁ। କିନ୍ତୁ ଚୋର ହେଲା ସିଏ ଯିଏ ଧରା। କହିଲା ଆପଣ ଦେଖୁଛନ୍ତି ମୋ ପାଇଁ ଟା ଯାଉଛି ରୋଡ ଉପରୁ। କିନ୍ତୁ ଆ ପାଞ୍ଚ ଜଣଙ୍କ ପାଣି ଆପଙ୍କୁ ଦେଖାଯାଉନି କଉଠି
ହଁ ସେ ବି ସତ କ ହ ଓହୋ ଆଉ ତାହେଲେ ମୁଁ। ସେଇଟା ବୁଝିିନଥିଲିନ୍ତି ମୁଁ ଭାବୁଥିଲି ଆପଣଙ୍କ ପାଣିଟା।
ନାଇଁ ନାଇଁ ନାଇଁ ନାଇଁ ନ। ନା ନା ବନ୍ଧୁ ଆପଣ ବୁଝିଥାନ୍ତି ଠିକ କିନ୍ତୁ ଆପଣଙ୍କୁ ଗୋଟେ ଜିନିଷ ଦେଖାହେଉଛି ଆଉ ପାଞ୍ଚଟା ଜିନିଷ ଆପଣ ଦେଖି ପାରୁନାହାନ୍ତି
ଆପଣ ଯଦି ଆପଣ ଘର ପାଖ ଲୋକଙ୍କୁ। ଟିକେ ସତର କଲେ
ସତର କେତେ କରେବ ବନ୍ଧୁ ଆଜି ଦଶ ବର୍ଷ। ଆମେ କ ନେଇି ବତର ପର୍ଯ୍ୟାଲୋଚନା ଆଲୋଚନାାଲଚନାୁ ଜିରାର ହେୁ କରିବୁ ଆପଣ କୁହନ୍ତୁ ମତେ ଟୋଟାଲ ସେଠି ସମସ୍ତେ ମିଶି। କାୟ ବିସ୍ତାର କରି ମତେ ମାନସିକ ଭାରସ୍ୟାମରେ ପୁରା ଚାପିକି ରଖିଛନ୍ତି।
ତାପି ଦେଇ ହ ହ, ଆଉ ତାହେଲେ ଆପଣ କିଛି ସମସ୍ୟା କା ନହେଲେ ଆପଣଙ୍କର ପିଲା ଛୁଆ କିଛି ମାନେ ଆଗକୁ କିଛି ଦେହ ଫେହ୍
ହଁ ନିହାତି ନିହାତି ଖରାପ ହବ କଣ ପରିବେଶ ଯଦି ଠିକ ରହିବ ଆପଣ ଦେଖନ୍ତୁ ମାନସିକ ହଉ ଆର୍ଥିକ ହଉ ଶାରୀରିକ ହଉ ସବୁଥିରେ ଆପଣ ଚିନ୍ତାମଗ୍ନ ରହିବେ କୌଣସି କ୍ଷେତ୍ରରେ ହିଁ ଆପଣ ବୁଝେଇ ପାରିବେନି। କାରହି ପରିବେଶ ହଉଛି ସବୁ କ୍ଷେଟ୍ର ନା କହୁନାହାନ୍ତି ବନ୍ଧୁ ମୁଁ ଠିକ୍ କହିଲି ନା ଭୁଲ୍?
ହଁ ଠିକ୍ କଥା। ଆପଣଙ୍କ ଗାଁକୁ ଗୋଟେ ରାସ୍ତା ନାହିଁ। କାହିଁକି ରାସ୍ତା ହଉନି?
ରାସ୍ତା ଏଇଥିପାଇଁ ନାହିଁ ବନ୍ଧୁ, ପାଖାପାଖି ଏଇଟା ଦୀର୍ଘ ଦିନର କଥା। ଆମ ଜେଜ ବାପ ତା ତାଙ୍କ ଜେଜର ଗ ଆମର ଯୋଉ ଗ୍ରାମକୁ ଯୋଉ ରାସ୍ତାଟି ଆଇଛି। ସେଟା ଆକ୍ଚୁଆଲି ନଖିଆ ର ରାସ୍ତା ହେଇ କି ନାଇ ବନ୍ଧୁ?
ଓହୋ। ତାହେଲେ ସେଇଥିପାଇଁ ଟିକେ ଅସୁବିଧା ହଉଚି?
ସେଟା ହଉଛି କଣ ନା କେନାଲ ବନ୍ଧ। ଯେହେତୁ ସେଇଟା କେନାଲ ବନ୍ଧ। ସେଠି କୌଣସି ସରକାର ପାଇପ୍ ଜିନିଷ ପସି ପାରିବ ନାହିଁ। କାରଣ ଆପଣଙ୍କର ଖାତା ଖତିଆନ ରେ ସେଟା କେନାଲ ବନ୍ଧ ହେଇ ଯଦି ତା ଥାନ୍ତା ତାହେଲେ ହୁଏତ କାହାର ଧ୍ୟାନମଗ୍ନ କରି ଆମେ ଏପଟେ କିଛି କାମ ପୂରେଇ ଥାନ୍ତୁ।
ହଁ ହଁ ହଁ ଠିକ୍ ବୁଝିପାଇଲି। ଆଉ ଆ- ଆପଣ ଏତେ ଥଣ୍ଡା ହେଇଯାଇଚି ସେ ଯୋଉ କାଶ ଫାଶ
ନାଇଁ ଏ କାଶ ଥଣ୍ଡା ନୁହଁ ବନ୍ଧୁ। ଏ ଅନ୍ୟ କିଛି
ନାଇଁ ନାଇଁ ଆପଣ କୋଉଟା ଭାବୁଚନ୍ତି ସେ ଜିନିଷ ଆଉ ନାହିଁ। ଏ ବଡ ପଡ ବୟସ ବୟସ ହେଲା। ଆଉ ଟିକେ ଚା ଚାରିଟା ଲୋକ ମୁହଁକୁ ଅନେଇବାକୁ ପଡିଲା। ନାଇଁ ନାଇଁ ଚାରିଟା ଲୋକ ମୁହଁକୁ ଅନେଇବାକୁ ପଡିବ। ମୁଁ ସିନା ଫୁ
ଆପଣଙ୍କ ଆପ୍ ଆପଣ ସିନା ସେ ଜିନିଷଟା କରିବେ, କାଲି ସକାଳେ ଆପଣ ଆ ଅ, ଭାଉଜ କୁ ଯିଏ ଅଛନ୍ତି, ପିଲା ଛୁଆ ଅଛନ୍ତି, ତାଙ୍କ ଭବିଷ୍ୟତ କେମିତି ଚିନ୍ତା କରିବେ ନା ନାଇଁ ଆପଣ?
କଣ କରିଆ ସମାଜ ତ ଆସ୍ତେ ଆସ୍ତେ ନଷ୍ଟ ହେଇ ଯେ ଆମେ କଣ କରିବା?
ନାଇଁ ନାହିଁ ଆପଣ ନିଜେ ସତର୍କ ରୁହନ୍ତୁ। ଦୁନିଆକୁ ସତର୍କ ରଖାନ୍ତୁ।
ହ ଆମେ ତ ସ, ହଉ ଆଉ ଆପ ଆପଣଙ୍କ ଯୋଉ ପୋଖରୀଟା ଥିଲା ଗାଁରେ ସେଇଟା ଆଉ ଉ କଣ ଜଳ ନିକ୍ସ ଇସା ସନା ହଉନି ନା ଏମତି ପଡିକି ରହିବ ଏମିତି
ସେଇଟା ବ୍ ହୁଁ ଚାଲିଛି ତାପରେ ଆଲୋଚନା ଚାଲିଛି ଦେଖାଯାଉ କଣ ହଉଛି। ହାତରେ ଆଜ୍ଞା କ୍ଷମତା ଆଣିବାକୁ ହେଲେ କିଛି ଲୋକଙ୍କୁ ଏକଜୁଟ୍ କରିବାକୁ ପଡ଼ିବ।
ହ ଏକଯୁତି ହଁ ଏକଯୁତିରେ ଏକତା ହଉଛି ବଳ।
ଏକତା ହିଁ ବଳ, ତା ମାନେ ନୁହେଁ ଯେ ଆମେ ହାତ ଗଣତି ଯାହା ତା ନେଇ ତାକୁ ଧରିବା ଶହେ ଟା ତାରା ପେ ସୁ ବନ୍ଧୁ ଗୋଟେ କଥା ଶୁଣନ୍ତୁ ଶହେ ଟା ତାରା ହବା ଅପେକ୍ଷା ଗୋଟିଏ ଜନ ହବା ଟା ଭଲ।
ହଁ ଭଲ ହଁ ଠିକ କଥା।
ହଁ। ତ ଏଇ ହେଲା ଆଚ୍ଛା ବନ୍ଧୁ ଆପଣଙ୍କ ଘର ପଛପଟୁ ଗୋଟେ ଏ ସେଇ ଯୋଉ ଆ କରିଛନ୍ତି ଯୋଉ ନୂତନ ଘରଟି ସେ ଯୋଉ ମାଟି ରାସ୍ତା ଟା ଆପଣ କରୁ ତିନ୍ ସେଟାକୁ ପକ୍କା ରାସ୍ତା କରିଦଉନାହାନ୍ତି?
ଉପକାରତିକି ଆମର ଟିକେଏଇନା ଟିକେ ପଇସା କମ୍ ହଉଛି। ଟିକେ ଘର ଫର ଖର୍ଚ୍ଚ ହେଇଥେ ପଇସା ହେଆଇ ଆତିଏ ଟିକେ ଆ ହଁ ଟିକେ ନି ମାନେ ଇଏ କଣ କର ଯଦି ତ କରିବା ଭଲ କାମ କରିବା ନିମ୍ନ ନୂଆ କାମ ଆଜ୍ଞା
ନାଇଁ ନାଇଁ ନା ନାଇଁ ନାଇ ସେଇଟା ତ ଆପଣଙ୍କର ନିଜସ୍ୱ ରାସ୍ତା ନା। ସେଥିରେ କାହାର ଅଧିକାର ନାହିଁ। ଆପଣ କରିବେ ନା ଆପଣଙ୍କର ଦୁଇ ଚକିଆ ଯାନ ହେଉ ଚାରି ଚକିଆ ଛଅ ଚକିଆ ଯାନ ଆରାମରେ ସେଠି ଆପଣ
ହଁ ସେ ରହିପାରିବ ବଡ ବି ଜାଗା ଅଛି ରହିପାରିବ। ଆଉ କଣ କରି ଆସୁ ତମେ ଏମିତି ଆମର ହେଲା ସମସ୍ତେ ଆମ ବାରେ ପାଣି ଠେଲଥିଲେ। ଆମେ କହିଲୁ ଉ ଆଗ ଲୋକ କୁହ ଟିକେ କାଢ଼ିଦେବେ କିସ
ଆଚ୍ଛା। ଆପଣ ବି ସେଇ ସମସ୍ୟା।
ହଁ କେହି କାରିଲେନି ଲାଷ୍ଟ ସବୁ କେହି ବି ମାନେ, ବୁଝିଲେନି, ଆମର ଲା ମା ପକେଇଦେଲୁ, ତାପରେ ସମସ୍ତେ ଏଇନେ ଯୁଡ଼ି ବୁଡି। ଡିକି।
ଆଚ୍ଛା ବନ୍ଧୁ ସେ ଯୋଉ ମଶାଣି ପାଖରେ। ଆପଣଙ୍କର ଯୋଉ। ଅ ଗୋଟେ ରଖିଥିଲେ କୁକୁଡା ଫାର୍ମ କରିବେ ବୋଲି। ବନ୍ଧୁ ସେ କଣ ହେଲା ସେ କାମ କେତେ ବାଟ ଗଲା ଆଉ।
ସେ କାମ ଏଇ ତ ଦେଖୁଛ ଏଇନା ଟିକେ ମାନେ ରାସ୍ତା କରିବାକୁ ପଇସା ନାହିଁ। ଆ ଫାର୍ମ ତ ବଡ କଥା ବୁଝିପାଇଲେ।
ସୁବିଧା ସୁଯୋଗ କିଛି ଲୋନ ଫୋନ କିଛି ମିଳିବ କି। କଣ ଋଣ ଫୁଣ ଆର୍ଥିକ ସହାୟତା।
ନାଇଁ ଆର୍ଥିକ ସହାୟତା ନୁହଁ ଆଗକୁ ଯାଇକି ଅଲଗା କିଛି ଆମର ବ୍ୟବସ୍ଥା ଅଛି। ଘରେ ସବୁ କଥା ହେଇକି ଆମେ ସବୁ କଣ ବ୍ୟବସା।
ଆଚ୍ଛା ଆଛା ଆପଣ ବନ୍ଧୁ ବାନ୍ଧବ ରୁ କିଛି ଆର୍ଥିକ ସହାୟତା ତ ଆପଣ ଆଣିପାରିବେ ନା। ଆପଣ ଗୋଟେ ଏତେ ବଡ ପ୍ରତିଷ୍ଠାତା ବ୍ୟକ୍ତି। ଆପଣଙ୍କର ପୂର୍ବ ପୁରୁଷର ବହୁତ ନାମ ଅଛି। ଆପଣ ଚାହିଁଲେ ଏଇଠି। ଆପଣଙ୍କର ବନ୍ଧୁ ଆପଣ ଧୁମ୍ରପାନ ବହୁତ ଅଧିକା କରୁଛନ୍ତି।
ନାଇଁ ନା ନାଇଁ ନାଇଁ ମୁଁ ନୁହଁ। ନାଇଁ ନାଇଁ ଏ ଥଣ୍ଡା ହେଇଛି ଏଇ। ଯେ ଆମର ମଉସୁମି ଛୁଇଁବ ଏବେ କହିଥିଲେ। ସେଇଥି ପାଇଁ ଟିକେ। କି ଓଦା ତେ। ଭିଜି ଯାଇଥିଲି ଦିଥର। ସେଇଥିପାଇଁ ଟିକ ଥଣ୍ଡା ଅଛି ହଁ।
ସାଇକେଲ ଟି ଥିଲା ସେଇଟା ଅଛି ନା କଣ।
ସେଟା ସାନ ଭାଇକି ଦେଇଦେଲି। ବହୁତ ଖର୍ଚ୍ଚ ହଉଥିଲା ତାପରେ ବି ଖର୍ଚ୍ଚ ହଉଛି।
କୁ ବିଦ୍ୟୁତ୍ କେବେ ଆସିବ।
ଆ ଆ ବିଦ୍ୟୁତ ଆପଣଙ୍କ ଗୋଟେ କାମ କରୁନାହାନ୍ତି। ସୋଲାର ଗୋଟେ ଆସୁଛି।
ଆଚ୍ଛା ଆଚ୍ଛା ଓ ଆଚ୍ଛା ଆଛା ମାନେ ସେଇଟା କଣ ସୂର୍ଯ୍ୟ କିରଣରେ ଚାର୍ଜ ହବ।
ହଁ ସୂଯ୍ୟ କିରଣ ରେ। ବିଜୁଳି ରହିବ। ତମର ଯେତିକି ସମୟର। ଜାଳିବା କଥା ଜାଳିବେ। ବୁଝିପାଇଲେ। ଆଉ ସରକାର ତରଫ ଖର୍ଚ୍ଚ ଅ ଆପଣଙ୍କୁ ଯଦି ଦୁଇ ଲକ୍ଷ ଖର୍ଚ୍ଚ। ଖର୍ଚ୍ଚ ହବ ଆପଣଙ୍କର ଅ ଅଧା ପଇସା ଆ ସ ଛାଡ଼ ହବ। ସରକାର ତରଫରୁ। ସେଇଟା କାମ କଣ ସେଇଟା ହିଁ ଲଗାଉନାହାନ୍ତି।
ଆଚ୍ଛା ଆପଣଙ୍କର ସେଥିରେ କିଏ ଚିହ୍ନା ପରିଚିତ ଅଛନ୍ତି କି, ଟିକେ କରେଇଦେବେ ଆମର।
ହଁ ଅଛି ମୁଁ ନମ୍ବର ଦଉଛି। ତମେ କଥା ହେଇକି ମତେ କଥା କରାନ୍ତୁ ହେଲା। କହିଦେବି ସୁବିଧାରେ କରିଦେବି ହଉ ବନ୍ଧୁ ଯିବି ବୁଲିବାକୁ ବନ୍ଧୁ ଶୁଣନ୍ତୁ ମୁଁ ଯାଉଛି ମୋ ଦେହଟି ଖରାପ ମୁଁ ମେଡିସିନ ଖାଇବି ବୁଝିପାଇଲେ ହଁ ମୁଁ ଔଷଧ ଖାଇବି ଆଉ ବନ୍ଧୁଙ୍କର କାମ କରିଦିଅନ୍ତୁ ଆଉ। ମାନେ ଉ ରାତ୍ର ବହୁତ ହେଇଗଲାଣି। ଆଉ ମୁଁ ହ ଶୁଭରାତ୍ରି ମୁଁ ରଖୁଛି ବନ୍ଧୁ।